ହାଲୋ। ହଁ କଣ କରୁଚୁ?
ମୁଁ ଏଇ ପେପର୍ ପଢୁଥିଲି ଟି ହୁଁ ହୁଁ, ମୁଁ ବସିକି ଏଠି ପେପର ପଢୁଥିଲି ଆଉ।
ଓହୋ କଣ କଣ ସବୁ ପଢୁଥୁଲୁ?
ନାଇଁ ଏଇ ଯୋଉଁ ସେଇନି ଆମର ଓଡ଼ିଶା ସରକାର କାଲିଇଁ ଅନୁମୋଦନ କଲା ବିଲ୍ଲ। ଆଗରୁ ଯୋଉ କରିଥିଲା ଶିକ୍ଷା ରେ ଆମର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ଦବ। ଆ ଆଗରୁ ସେଇଟା ଥିଲା ଆ ପ୍ରଥମରୁ ଅଷ୍ଟ ଅଷ୍ଟମ ପର୍ଯ୍ୟନ୍ତ ପିଲା ମାଗେଣା ଶିକ୍ଷା ପାଉଥିଲେ ମଧ୍ୟାହ୍ନ ଭୋଜନ ପାଉଥିଲେ ସବୁ କିଛି ମାଗଣାରେ ପାଉଥିଲେ ବହିବି ପାଉଥିଲେ ଆ ଏବେ ସେଇଟା ଆ ଆମର-ଅ ଫାଇଲ୍ ହେଇଥିଲା ଯେ, ସେ ଆନଉନ୍ସ କରିଥିଲେ-ଏ ପୂର୍ବରୁ ଆଉ ଉଃ ଯେ ଆମର ଓଡିଶାରେ ପିଲାମାନେ ପା ପାଠ ପଢି ପାରୁନାହାନ୍ତି କଣ ପାଇଁ ବଞ୍ଚିତ ହଉଚନ୍ତି ଏଇ ଦାରିଦ୍ର୍ୟତା କାରଣରୁ। ପଇସା ବାପା ମା ଆ ଦେଇ ପାରୁନାହାନ୍ତି ସଫିସିଣ୍ଟ ପିଲା ମାନେ ଭଲ ଭଲ ପିଲାବି ରହି ଯାଉଚନ୍ତି ପଢି ପାରୁନାହାନ୍ତି ଇଚ୍ଛା ଥିଲେବି ଆଗକୁ ସେମାନେ ଯେହେତୁ ଉଃ ଓଡିଶା ଟ ଉଃ ଆମର । ହୁଁ ଲୋକ ସଂଖ୍ୟାର ଅଧିକ ହେତୁ ପରିବା-ଅ ହେଇ ଆସୁଚିନା ସେଥିପାଇଁ କି ସେ ଏ ପିଲା ସକ୍ଷମ ହଉନାହାନ୍ତି ସମସ୍ତେ ଏ ବା ବାପା ମା ପିଲାଙ୍କୁ ପାଠ ପଢ଼େଇବା ପାଇଁ ଆଉ ସେଇଥିପାଇଁ ସେ ସେଟା ଗୋଟେ ସେ ଆମର ବିଲ୍ ଆଗତ ହେଇଥିଲା ଆଉ ସେଇଟା ଉମ ଉ ଖୁସି ଲାଗିଲାଯେ କାଲି ସେଇଟା ତାଙ୍କର ବିଲ୍ ଟା ପାସ୍ ହେଲା।
ଓହୋ।
ହୁଁ
ତାହେଲେ ସବୁ ପିଲା ଯେଉ ଆଡ଼ମିସନ୍ କରିବେ ଆଉ ଫର୍ମ ଫିଲ୍ଅପ୍ କରିବେ ଏସବୁଏରା ମାଗଣା
ସବୁ-ଉ ମାଗେଣା ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା। କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ହବନି ଯିଏ ଗମେଣ୍ଟରେ ପଢିବେ, ତାଙ୍କ ପାଇଁ ହବ।
ଆଉ, ଯଉ ପିଲା ଜଣ-ଅ-ଅଁ
ଆଗୁଆ ଦେଇ ଦେଇଛନ୍ତି, ପଇସା ସେ ନେଇ ଯାଇଛନ୍ତି ସେ ପଇସା ଫେରସ୍ତ ପାଇବେ।
ଓହୋ ଏଇ, ଏଇ ସତେଇଶୀ ମସିହାର ପଇସାଟା।
ହଁ।
ଓହୋ। ଆଉ-ଆଉ ସବୁ କଣ କିଛି କଣ ଦେଇଚି ନା ନାଇଁ?
ଆଉ ଦେଇଚି ମଧ୍ୟାହ୍ନ ଭୋଜନ ଯୋଉ ପିଲା ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ଦଉଥିଲା ଏବେ ଦଶମ ପର୍ଯ୍ୟନ୍ତ ଦେଇଦବ, ନବମ ଦଶମ ପିଲାଙ୍କୁ ସେଥିରେ ଆଡ୍ କଲା।
ଅହୋ।
ସେମାନେ ମଧ୍ୟାହ୍ନ ଭୋଜନ ବି ପାଇବେ।
ଓହୋ। ଆଉ ଏ ଅଁ ମହିଳାମାନଙ୍କ ପାଇଁ ତ ଆଉ ସେମ୍ତି ଗ୍ରୁପର ଲ କ୍ଷପତି ଦିଦିରେ ସେମ୍ତି କହୁଚି ଲକ୍ଷେ ଟଙ୍କା ଯିଏ ଇନ୍କମ୍ କରୁଥିବ ସେମାନଙ୍କୁ ଲକ୍ଷପତିରେ ଆଡ୍ କରିବ।
ହୁଁ।
ତ ସେମ୍ତି ମହିଳାମାନଙ୍କ ପାଇଁ କିଛି କରିଚି, ଆଉ ଉଁ ଆଉ ରହିଲା ଯୋଉ ମେନେ ଘରର ଯୋଉମାନେ ପୁଅ ପିଲାମାନଙ୍କ ପାଇଁ କିଛି ଗୋଟେ ସୁବିଧା କରୁନି, ଚାକିରି ବା କିରି ସେଇଟା ଟିକେ ଅସୁବିଧା ଅଛି।
ହୁଁ।
ସେଇଟା କଲେ ଯାଇଙ୍କି ଦେଶ୍
ଦାଦନ ଟା ଯେମି ତି ଖଟିବାକୁ ବାହାରକୁ ଯାଉଚନ୍ତି, ଦାଦନ ଟା ବାହାରକୁ ନ ଖଟିକି ଓଡ଼ିଶାରେ ତ ଏତେ ପ୍ରୋଜେକ୍ଟ କାମ କରୁଚି, ଆଉ ସେଇ ଯଦି ଆମ ଓଡ଼ିଶାର ପିଲା ଓଡ଼ିଶାରେ ରହିଯାଆନ୍ତେ, ଆମ ଓଡ଼ିଶା ବି ଉପ କୃତ ହୁଅନ୍ତା ତ ହୁଅନ୍ତା ଆଉ ପିଲାମାନେ ବି ରୋଜଗାର ପାଇଯାଆନ୍ତେ, ଆଉ ଦାରିଦ୍ର୍ୟତା କିଛି କାଂଶରେ କମିଯାଆନ୍ତା।
ହଁ। ସେଇଟା କରୁନି ଆଉ ଖାଲି ମହିଳା ମାନଙ୍କ ପାଇଁ ଏଇଟା ଗୋଟେ କରିଦଉଚି ଯେ ସିଏ ଯାହାହେଲେ ଲୋନ୍ ଦେଇଦଉଚି ସେଟା ଯାହା ହେଲେ ବି ପୁଅ ପିଲାମାନଙ୍କୁ ସୁଝିବାକୁ ପଡ଼ୁ ଚିନା ସେମାନଙ୍କୁ ସେମାନେ ଏଇଥିରେ ବହୁତୁ ହଇରାଣ ହଉ ଚନ୍ତି, ବହୁତ୍ ପରିବାରରେ ବି ଝଗଡ଼ା ଝାଣ୍ଟି ଲାଗୁଚନ୍ତି କୋଉଥିରେ ବି ଏଁ ସେ ଆତ୍ମହତ୍ୟା କରିଦଉଚନ୍ତି, ଏ ଲୋନ ସୁଝି ପାରୁନାହାନ୍ତି ବୋଲି ଆତ୍ମହତ୍ୟା କରିଦଉଚନ୍ତି। ମାନେ ଏହିପରିକା ବି ସବୁ ଘଟଣା ହୋଉଛି। ସେଇଟା ଯଦି ସୁଧାରୁଚି ପ୍ରଥମେ ସେ ଆଗେ ଘରର ମେନ୍ ଉଁ ମୁରବୀ ମାନଙ୍କୁ ସେ ପୁଅ ପିଲାମାନଙ୍କୁ ଠିକି ଚାକିରି ଦିଅନ୍ତା ଯୋଗ୍ୟତା କରନ୍ତା। ତାପରେ ଅନ୍ୟ ସବୁ କଲେ ସୁବିଧା ହେଇଯାଆନ୍ତା।
ହୁଁ।
ଆଉ ଆଉ ଉଁ ଆଜି କଣ ଖାଇକି ଆସିଥିଲୁ?
ଆଜି ରୁଟି ମଟର ତରକାରୀ ପୋଟଳ ଗୋଟା ଭାଜିଥିଲି।
ହଁ, ସେଇ ପୋଟଳ ଟା କେମିତି ଗୋଟା ଭାଜିଥିଲୁ?
ପୋଟଳକୁ ଯୋଉ ଚାରିଟା କଟ ଲଗେଇଦବ ଚାରିପଟୁ ଚିରା ଲଗେଇଦବ ମୁଣ୍ଡି ଟା ଥିବ ଆଉ ହଁ ତମେ ତା ଦେହରେ ମସଲା ବି ପସେଇ ପାରିବ ଟିକେ ମସଲା କୁ ଜଷ୍ଟ ଅଦା ରସୁ ଣ ପିଆଜ କୁ ଟିକେ ଜଷ୍ଟ ତେଲରେ ହାଲକା ଟିକେ ଭାଜିଦବ। ମାଜି ଦେଇକି ସେ ପୋଟଳ ଦେହରେ ଦେଇ ଦେଇକି ତାକୁ ତାୱାରେ ଫ୍ରାଏ କରିଦ ଦବ ଏପଟ ସେପଟ କରିକି ଭଲ ଲାଗିବ ଲୁଣ ଫୁଣ ସବୁ ଦେଇଥିବ ସେ ଯୋଉ ମସଲାଟାରେ
ହଁ।
ଲୁଣ ହଳଦୀ ଲଙ୍କା ଆମର ଧନିଆ ପାଉଡ଼ର ଜିରା ପାଉଡ଼ର ସବୁ ଦେଇଥିବ ଆ ସେ ଭଲ ଲାଗିବ। ଆଉ ଗୋଟେ ସାଧା କେବଳ ଖାଲି ଦୁଇ ଫାଳ କରିଦେବ। ସେ ଜଲଦି ଜଲଦିରେ ଅଛ ତମ ପିଲାମାନେ ଯିବାକୁ ଅଛନ୍ତି କି ତମେ କୁଆଡ଼େ ଯିବାକୁ ଅଛ ଆଉ ତ ଏଇ ମସଲା ଫସଲା କ ରେଡ଼ି କରିବାକୁ ସମୟ ନଥିବ ଆଉ କଣ କରିବ? ଇଆ ତାକୁ କଣ କରିବ ନା ଭଲକି ପରିଷ୍କାର ହେକି ଧୋଇଦବ ଧୋଇ ଦେଇକି ଦି ଦି ଦିପଟ ଦିଫାଳ କରିଦବ ତାକୁ ଖାଲି ଲୁଣ ହଳଦୀ ଆଉ ଜିରା ପାଉଡ଼ର ଧନିଆ ପାଉଡ଼ର କରି ପାଉଡ଼ର ଥିଲେ ଟିକେ ପକେଇଦବ ଆଉ ଗରମ ମସଲା ସବୁଥିରେ ଏମିତି ଗୋଳେଇକି ଆଡ୍ କରିକି ତାକୁ ତାୱରେ ଭାଜି ଦବ ସିଏ ତ ଆହୁରି ବଢିଆ ପେଷ୍ଟ ଲାଗିବ। ଖାଇ ରୁଟିରେ ଖାଇପାରିବ ଭାତରେ ଖାଇପାରିବ ଯୋଉଥିରେ ଖାଇପାରିବ। ଆମ ପିଲାମାନେ ତ ସେମତି ଭଲ ପାଆନ୍ତି ଖାଇବାକୁ ସେ ବସଲା ଭଜା ଅପେକ୍ଷା ଏଇ ସାଧା ପ୍ଲେନ ଭଜା ଟାକୁ ଭଲ ପାଆନ୍ତି।
ହଁ
ହୁଁ
ଅ ମୁଁ ତ ଏ ପିଲାମାନେ ଟିକେ ପରିବା ଜିନିଷ ଗା ବେଶୀ ଖାଆନ୍ତିନି ବୋଲି ମୁଁ ସେ ପାଇଁ ଟିକେ ପରିବା ଦରକାର ଟ ବେଶୀ ସବୁ ପ୍ରକାର ଇଏ କରିପାରେନି ସେଥିପାଇଁ ମୁଁ ଟିକେ ଜାଣି ପାରୁନି ଆଉ ମୁଁ କହିଲି ଦେଖିବା ପଚାରିକି ବୁଝି ଆମର ଗଛରେ ପୋଟଳ ହଉଛି କିନ୍ତୁ ଏ ପିଲାମାନେ ଖାଉନାହାନ୍ତି। ସମସ୍ତଙ୍କୁ ଦେଇ ଦଉଛି ଆଉ ଯେତେବେଳେ ମୁଁ ଭାଜୁଛି ସେ ମୁଁ ଏକୁଟିଆ ଖାଇବାକୁ ପଡୁଛି। ସେବେ ମୁଁ କହିଲି ଦେଖିବା ନୂଆ କଣ ଶିଖିଛ ସେ କରିଲେ କାଳେ ଖାଇବେ ସେଇଥିପାଇଁ ଭାବୁଥିଲି ଏଇଟା ଦେଖିବା ଆଜି କରିବି କଲେ ଦେଖିବା ପିଲାମାନେ ଯଦି ଖାଇବେ ସବୁବେଳେ କରିବି ଆଉ।
ହୁଁ ତାକୁ ଖାଇବାକୁ ପିଲାମାନଙ୍କୁ ଖାଇବାକୁ ଦେଇକି ଆକୁ କଲେ ଠିକ୍ ମାନେ ଗରମ ଗରମ ତାୱର ଓହ୍ଲେଇବ ଖାଇବ ଭଲ ଲାଗିବ।
ହଁ
ଆଉ ତାକୁ ଥଣ୍ଡା ହେଇଗଲେ ତ ଥଣ୍ଡା ହେଲେ ଖାଇ ହବ କିଛି ଖରାପ ନୁହଁ କ ଗରମ ଟା ଟିକେ ବେଶୀ ଟେଷ୍ଟ ଲାଗେ ଆଉ।
ଓହୋ ସେଇଆ ଆଉ ମୁଁ ସେଇଥିପାଇଁ ଏ ପିଲା ଟିକେ ଭଲ ପାଉନାହାନ୍ତି ସିଏ ଟିକେ ଖାଲି ସେ ଯୋଉ ତଡକା ସେ ମଟର ସୋୟାବିନ୍ ଏଇଟା ଖାଲି ଖାଇବାକୁ ଭଲ ପାଇବା ନହେଲେ ସେ ଯୋଉ ମାଛ ମ ସ ଏଇଟାକୁ ଖାଇବେ। ଆଉ ଏ ଖାନ୍ତିନି ମୁଁ କଲି ଦେଖିବା ଗଛରେ ବି ଆମର ବାଡିରେ ହଉଛି। ମୁଁ କହିଲି ଦେଖିବା ଚାରିବି ସେ ଦିନେ ଖାଇଥିଲି ନା ମତେ ଭଲ ଲାଗିଥିଲା। ମୁଁ ସେଇଥିପାଇଁ କହିଲି ଦେଖିଆ ପଚାରିକି କରେ।
ହୁଁ।
ହ ଆଉ ମୋ ଝିଅ ତ ଫର୍ମ ଫିଲ୍ପ ଗୋଟେ କରିଥିଲା। ଗୋଟେ ସେମି ତାର ତାର ଯାଇଛି ଆଉ ଗୋଟେ କରିବ ବୋଲି ଏବେ କହୁ ଥିଲା। ସେ କହୁଥିଲା ଆଉ ମୁଁ ଦୁଇ ହଜାର ଟଙ୍କା ନେବି ଫର୍ମ ଫିଲ୍ଅପ୍। ତାର ଏଇଟା ତା ହେଲେ ନେବେନି?
ନା।
ଓହୋ। ସିଏ ତାର ଏଇଟା ବି ଏସ୍ ସ ର ଥାର୍ଡ ଇୟର ଟା।
ହଁ ଆଗକୁ କଣ ରଖିଛି ପ୍ଲାନିଂ?
ସେ ପ୍ଲାନିଂ ତାର କହୁଛି ତ ସେଇ ନର୍ସିଂ କରିବ ବୋଲି ଯେ ଏବେ ତାଙ୍କର କଣ ଏବେ ଗୋଟେ ନୂଆ ସରକାର କରିଦେଇଛନ୍ତି, ଶହେ ମାର୍କର ଇଣ୍ଟର୍ନସିପ୍ ପରୀକ୍ଷା କଣ ଦଉଛନ୍ତି। ଟ୍ରେନିଂ ଯାଉଛନ୍ତି। ଉ ସବୁ। କିଏ ମେଡିକାଲ କିଏ ବ୍ଲକ କିଏ ବ୍ୟାଙ୍କ ଯୋଉ ଇଏରେ ଯିଏ ପାଠ ପଢିବା କଥା ସେ ସେଇ ଇଏରେ ଯାଉଛନ୍ତି। ଯେ ଝିଅ ଯାଉଛି ତାର ଆ ମେ ମେକାଲ ମେଡିକାଲ ଯେ ତାର ଏକ୍ସରୋଇ ଡିପାର୍ଟମେଣ୍ଟରେ ଅଛି ସେ। ଯେ ସମ୍ ତାର ସାର୍ଟିଫିକେଟ୍ ଆଣି ସାରିଲାଣି ସେଟା ଶହେ ମାର୍କର। ସେ ଆଣି ସାରିଲାଣି। ଚାହୁଁ ସେଇଥିରେ ଗୋଟେ କୋର୍ସ ଅଛି ସେଇ ଏକ୍ସରାଇ କୋର୍ସ ଗୋଟେ ଅଛି। ସେଇଟା କହୁଛି ଦି ବର୍ଷ କରିବି। କରିକି ସେଇଠି ରହିବାକୁ ଏଇଆ ଚାହୁଁଛି ତାଙ୍କ ସାର୍ ସେଇଆ କହୁଛନ୍ତି, କହୁଛନ୍ତି ତମେ ତ ପୁରା ଶିଖିଗଲଣି ତମର ବି ଏଥିରେ ବେଶୀ ଅଭିଜ୍ଞତା ଅଛି ଆଉ ତମେ ଏଇଥିରେ କର ଯେ ତମର ହେଇଯିବ। ଦେଖିବା ଏଇ ବର୍ଷଟା ପଢ଼ି ସାରିଲେ ତାପରେ ଯାହା କରିବି ଆଉ।
ଚାହୁଁଛି ଯଦି ତାକୁ ପଢାଅ ସେ କିଛି ନିଜ ଗୋଡରେ ନିଜେ ଠିଆ ହଉ।
ସେଇଟା ମୁଁ
ପାଠ ପଢିଛି ପାଠ ପଢା କାଇହିଁ ବେକାର ରେ ଯିବ, ତାର ଏତେ ପରିଶ୍ରମ ତାର ବେକାରରେ ନଯାଉ ଯେମିତି।
ହଁ ସେଇଆ ସିଏ କହୁଛି ଆଉ ନର୍ସିଂ କରିବାକୁ କହୁଥିଲା। ମୁ କହିଲି ନାଇଁ ଉୁଁ ତା ଦେହ ଟା ଟିକେ ଖରାପ ହଉଛି ତ, ବାହାରକୁ ଛାଡିବାକୁ ମତେ ଟିକେ ଡର ଲାଗିଲା। ମୁଁ ସେଇଥି ପାଇଁ କହିଲି ପାଖରେ ଯାହା କିଛି ହଉଛି କରିବି। ଆଉ ବାହାରକୁ ଛାଡ଼ିବାକୁ ଟିକେ ମୋତେ ଡର ଲାଗୁଛି। ସେଇଥିପାଇଁ ଟିକେ ଛାଡି ପାରୁନି। ଆଉ ଏଇ ବର୍ଷଟା ଅଛି ଦେଖିବା କଣ ହଉଛି ଆଉ। ଆଉ ତୋ ଝିଅ?
ହଉ ରଖୁଚି ଏବେ ଟିକେ ଆଁ।
ହଁ ହଁ ହୋଉ।